ହ୍ୟାଲୋ ହଁ ଆକାଶ ଆଇ।
ହଁ କେତେ ସେ ହଁ ଭଲ ଅଛି ତୋର କଥା କଣ।
ଆମର ତ ଆମେ ତ ସବୁ ଭଲ ଅଛୁ ଆଉ ତମେ ତ ସବୁବେଳେ ଆସ ବଲ୍ ହଜେଇ ଦିଅ ବ୍ୟାଟ୍ ହଜେଇ ଦିଅ ଭାଙ୍ଗିଦିଅ।
ଏଇବା ଦୀପ୍ତି ଦୀପକ ଭାଇ କଣ ହେଇକି ଜାଣିଚୁ। କଁ ଖେଳିବାକୁ ଆଉ ଆସୁନାହାନ୍ତି କେହି।
ସେଇ ଯୋଉ ଝଗଡ଼ା ହେଇଛି ଯୋଉ କିଏ ରାହୁଲ କୁ ଗେଡ଼ ଆମର ରାହୁଲ ମଲ୍ଲିକ କୁ ଗେଡ଼ ଭାଇ ଯୋଉ
ହଁ ହଁ।
ସେ ଯେ ଝଗଡ଼ା ବଗଡ଼ା କରିଛନ୍ତି ସିଏ ସେ ସେଇଥିପାଇଁ କାଳେ ମ୍ୟାଚ୍ ରେ ପଚାରିବେ କାହା ପଟେ ଖେଳିବୁ ସେ ଆଉ ଡରିକି ଆସୁନାହାନ୍ତି ଆଉ।
ରାହୁଲ ଏଇ ପଟେ ଖେଳିବେ କହୁଥିଲା।
ଆଉ ତାହେଲେ ସେଇଆ ହବ ବୋଧେ ଆଉ।
ଯୋଉ
କାଲି ବା ଆଜି ହବ ବୋଧେ ହଁ ଆଜି ବା ଶନିବାର ଏସାରି ଆଜି ଶୁକ୍ରବାର। ହଁ ଆଜି କାଲି ଏଡେ ମ୍ୟାଚ ହବାର ଅଛି ଆଉ ଦେଖାଯାଉ କଣ ହଉଛି।
ଅ ହ ପୂରା ହେବି ମ୍ୟାଚ୍ ଟା ହବ ତ ଦେଖିବାକୁ ପଳେଇ ଆସିବ।
ହଁ ଆମେ ପଳେଇ ଆସିବା ସାଢ଼େ ତିନିଟା ବେଳକୁ ଆସିକି ଦେଖିବା।
ସାଗର ଭାଇ କହୁଥିଲା କଣ ତାର ମୋର ଅମ୍ପେରିଂ କରିବୁ ଆମର ତ ଏତେ ଖେଳ ହବନି।
ହଁ ସେଇ ତ ଯାଇକି ବସିବା କଥା ବଲ ଗଣିଆ କଥା ରନ ଗଣିଆ କଥା ବ ଆଉ ଅମ୍ପେରିଂ କରିବା କଥା ଆମର କଣ
ସେ ଭାଇ ସବୁ ଟୁର୍ଣ୍ଣାମେଣ୍ଟ ପ୍ଲେୟାର ଖେଳିବେ ଆମେ ଦର୍ଶକ ହେଇଛନ୍ତି।
ଅଁ ସେଇ ସେଇ ଟଙ୍କାଟେ ଦି ଟଙ୍କା ଫୋପଡା ହବ ଯିଏ ଭଲ ଧରିବ କ୍ୟାସ୍ କରିବ ଏମିତି କଥା।
ପ୍ରାୟ କଣ ଗେଡା ଆଇ କହୁଥିଲା କଣ ଭଲ ଭଲ ପିଲା ଡାକିବ ବାହାରୁ ବାହାରୁ ଡାକିବ କହୁଥିଲା।
ଗେଡ ଭାଇ ତ ସେମିତି ବହୁତ କଥା କହେ କିନ୍ତୁ କିଛି ହୁଏନି। ସେମିତି କହିଲା କି ଆଉ ଆମର ଟୁର୍ଣ୍ଣାମେଣ୍ଟ କରିବା ଆଉ କୋଡିଏ ତାରିଖ ଭିତରେ କରିବା ଆସି ମାସ ସରିଲାଣି କାହିଁ ଟୁର୍ଣ୍ଣାମେଣ୍ଟ କାହିଁ କଣ
ଟୁର୍ଣ୍ଣାମେଣ୍ଟ ମଝୁରେ ରଜ ପଳେଇ ଆଇଲା ତ ଟିକେ ବ୍ୟସ୍ତ ହେଇଗଲେ।
ହଉ ରଜ ତ ସରିଲାଣି ଦୀର୍ଘ ଦଶ ପନ୍ଦର ଦିନ ହବ କାହିଁ।
ଦୀର୍ଘ ଦଶ ପନ୍ଦର ଦିନ ପରେ ସ୍କୁଲ ବି ଫିଟି ଯାଇଛି।
ଆଉ ତାହେଲେ କେମିତି କହୁଥିଲେ ମୁଁ କୋଡିଏ ଭିତରେ କରିଦେବି।
ସେ କଥା କହିଲେ ସବୁ କହିଦିଅନ୍ତି।
ସେ ବହୁତ କଥା ସେମିତି ଟିକେ ପବନରେ ଉଡେଇ ଦିଅନ୍ତି କିନ୍ତୁ ତାଙ୍କ କଥାର ସତ୍ୟତା ନଥାଏ। ମାଝୀ ବାବୁ ହଁ ଏଲକାନ ମାଝୀ ବାବୁ।
ହଁ ସିଏ ଭାଇ ଯୋଉ ରେଟ୍ ରେ କହୁଛନ୍ତି ତା କଥା ଶୁଣିଲାଠୁ ମତେ କାଇଁ ହସ ଲାଗୁଛି।
ତାକୁ ଆଜ୍ଞା ସକାଳେ କଲ କରିଥିଲି ଟିକେ କଣ କଥା ହେଲେ ତାପରେ କହୁଛନ୍ତି ଲାଇନ କଟିଯାଇଛି ମୋବାଇଲରେ ତିନି ପରସେଣ୍ଟ ଚାର୍ଜ ମୁଁ କହିଲି ଭାଇ ତମର
ସେ ତ ରାତି ସାରା ବସିକି ଇନସଟାଗ୍ରାମ ଦେଖୁଛନ୍ତି ମତେ ଖାଲି ରିଲ ଗୁଡା ପଠଉଛନ୍ତି।
ହଁ ସେଇ ତ କାମ କରିବେ ସିଏ ଆଉ ତାଙ୍କର କଣ ଆଉ କାମ।
ସିଏ ପା କଣ ବୁଲିବାକୁା ଯାଇଥିଲେ ତମକୁ ଡାକିିନଥିଲେ ବୋଧେ।
ହଁ ମୁଁ କାଲି ଦେଖିଲି ତମ ସହ ଯାଇଥିଲେ ସେ କୁଆଡେ ସେ ସମୁଦ୍ର ଏଇ ନଦୀ କୂଳକୁ ବ୍ରିଜ ପାଖରେ
ନାଇଁ ନାଇ ସେ ତ କାଲି ଯାଇଥିଲେ ସିନା ପହ ଯୋଉ ତା ଆଗରୁ କଣ ଦାରିଙ୍ଗ ବାଡି ଯାଇଥିଲା ପା।
ଓ ଦାରିଙ୍ଗବାଡ଼ି ଯାଇଥିଲେ କାଇ ମତେ କହିନାହାନ୍ତି ତ।
କହିଲା ବହୁତ ଗରମ ହଉଛି ତ ମୁ ଯାଉଚି ଦାରିଙ୍ଗବାଡ଼ି ବଲିକି ଆସିବି।
ନାଇଁ ଦାରିଙ୍ଗବାଡି ଟା ତ ଶୀତ ଜାଗା କିନ୍ତୁ ସିଏତ ମତେ କିଛି କହିନାହାନ୍ତି।
ସେ କାହାକୁ କିଛି କହିନାହାନ୍ତି।
ଆଉ ତାହେଲେ ସିଏ ଭାରି ଅଛନ୍ତି ଛୁପାରୁସ୍ତମ ଆଉ ଏକଲା ଏକଲା ଓ ହଁ ହଁ ବୁଝିଲି।
ଆଉ ଖାଇବା ପିଇବା ସଇଲାଣି।
ହଁ ଏଇନ ତ ଉଠିଲି ସକାଳେ ଟିକେ ଖାଇବା ଅଣ୍ଡାସିିଝା କି କଣ ଗୋଟେ ଖାଇବା।
ଆଉ ଏଇନା ନାତି ସକାଳ ନଅଟାରେ ଉଠୁଛ ଏଇନା ଉଠିଲି।
ହଁ ମୁଁ କାଲି ରାତି ସାରା ଟିକେ କାମ କରୁଥିଲି ତ ହାଲିଆ ହେଇକି ଶୋଇପଡିଛି ସକାଳ
ଓହୋ ରାତି ସାରା କାମ ନା କଣ ତମେ କାମ କରୁଥିବ।
ଏଇ କଥା ହଉଥିଲି ଗୋଟେ ଅଫିସ୍ ଟାସ୍ କରୁଥିଲି। ମ୍ୟାନେଜଙ୍କର ସହ କଥା ହଉଥିଲି ଏମିତି କାମ ସାରିଲି। ସକାଳୁ ଉଠିଲି ଏମିତି ଆଉ।
ଓହୋ କାଲି ବା କଣ ପଇସା ଆସିଛି ସମସ୍ତଙ୍କର ଦରମା ମିଳିଚି।
ହଁ ଦରମା ପ୍ରୋଜେକ୍ଟ ମ୍ୟାନେଜର ଦେଇଛି ତମର ଆସିନି କି?
ତ ସାଗର ଭାଇ ମୋତେ ଦଉନାହାନ୍ତି ରଖିଦେଲେ ନିଜେ।
ଆଚ୍ଛା ଆଛା ସାଗର ଭାଇ ତ ଟିକେ ସେମିତିଆ ଲୋକ ଆଉ ମଜା ଖେଳିଆ ଲୋକ ମଜା ଖେଳନ୍ତି ଟିକେ ଆଉ।
ମାଗିବାକୁ ପଡିବ ତାଙ୍କୁ ଆଜି ଭଲ ବାଗରେ ଆଉ।
ହଁ ଟିକେ ମାଗିଦବ ଭଲରେ ସିଏ ଦେଇଦେବେ ଭଲରେ।
କହୁଥିଲେ କଣ ମ୍ୟାଚ ଖେଳିିବା ପା?
କାହା ସହ?
ହେଲେ ଚାରିଟା ସି ଆସ ଖେଳିବା ସମେ ମିଶିକି କେହି ପିଲା ଆସୁନାହାନ୍ତି।
ନାଇଁ ନାଇଁ ଆଜି ସେ ଦେଖିବ ଶନିବାରଟା ଅଛି ଆଜି ଫେର୍ ଟୁର୍ଣ୍ଣାମେଣ୍ଟ ପାଇ ଆସିବେ। ଆଜି ସେମାନେ ଦେଖିବ ସାଢେ ତିନିରୁ ସାଢେଚାରି ଭିତରେ ଆସିଯିବେ। ଆଉ ଆଜି କଥା ନାହିଁ ଯେତେବେଳେ ଖାଲି ରହୁଛି ସେତେବେଳେ କିଛି କହିଲନି ଏବେ ଯେତେବେଳେ ସେମାନେ ଆସିବା ପାଇଁ ପ୍ର ଯଦି କରୁଛନ୍ତି ସେତେବେଳେ ତୁମେ ବାହାରିବ।
ହଁ ସାଗର ଭାଇ କହିଲେ ଆମେ କଣ କହିବୁ ସାଗର ଭାଇ ଆଗରେ ଆମେ କିଏ?
ନାଇଁ ସେ କହିଛନ୍ତି
ସାଗର ଭାଇଠୁ କଣ ବ୍ୟାଟେ ବୁଝିଥିଲେ
ହଁ ସିଏ କିଣିବେ ବୋଧ ଆଉ
ସାତଶଟା ସେ ଗାଁ ଯିଏ ଦେଖେଇ ସେଇ କାଡ ବିକି ସାରିଲାଣି ଆଉ ଜଣଙ୍କୁ
ଓ ହଁ।
ସାଗର ଭାଇ ପାଖରେ ପଇସା ଥିଲା ସାଗର ଭାଇ କିଣିଲେନି
କାହିଗି।
ସମେତେ ଦେଲେ ମୁଁ ଦେବି
ଆଚ୍ଛା ଆଚ୍ଛା। ହଉ ସାଗର ଭାଇତ ଆମର ବଡ ଲୋକ ହେଲେଣି ତାଙ୍କ ମନ ଇଚ୍ଛାରେ ଚାଲିଥାନ୍ତି ଆଉ
ସେ ପୁରୁଣା ସାଗର ଭାଇ ହେଇକି ନାହାନ୍ତି
ନା ସେ ପୁରା ହେଇଗଲେଣି ବଡ ଲୋକ
ଅ ଯୋଉ କଲେଜ ଫଲେଜ ଫିଟିଲାଣି ବୋଧେ
ହୁଁ ଆମର କଲେଜ ଫିଟିଲାଣି କେବେ ଯୁ ଏଇ ମାସ ରଜ ସରୁ ସରୁ
ଆ ସ ପରୀକ୍ଷା ଫରୀକ୍ଷା ହେଲାଣି?
ପରୀକ୍ଷା କଣ ସେ ଗୋଟେ କଣ ଆସେସମେଣ୍ଟ ଟେଷ୍ଟ ଚାଲିଥିଲା। ତା ମୋର ସମର ଭ୍ୟାକେସନ ପରେ ସେଇ ଏଟା ଚାଲିଥିଲା ସରିଲା ଏବେ ତ ଛୁଟି ଅଛି ଦି ତିନି ଦିନ ତାପରେ ସୋମବାରକୁ ଦେଖା
ଓହୋ ଛୁଟି ଅଛି ଶନିବାର କାଇହିଁ ଛୁଟିିବା
ଶନିବାର ଦିନ ଯିବିନି ଆଉ।
ନାଇଁ ଶନିବାର ଦିନ ନ ଗଲେ କେମିତି ହବ। ପରୀକ୍ଷା ଫରୀକ୍ଷା କରି ସାରିଦେବେ
ନାଇଁ ନାଇଁ ପରୀକ୍ଷା ସର୍ଣାର କିଛି ନାହିଁ ଆମ ସିଡ୍ୟୁଲ୍ ଆସରି ନା ଆଉ ମନେଛ ହୁଏନି ସିଡ୍ୟୁଲ୍ ସରିଗଲାଣି
ସେଟା ମନ ଇଛା ପରିକ୍ଷା ହଉଛି।
ତମର ଆଜ୍ଞା ଗଡ ଲେଜେଣ୍ଡ କଲେଜ ତୁମ କଲେଜ ପରିକା କଣ ହେଇପାରିବ ଆମ
ଆମର ଛୁଟି ସରିଲା ଗୋଟେ ଦିନ ପରେ ପରୀକ୍ଷା ହେଇଗଲା ଷୋହଳରେ ଛୁଟି ସରିଲା ଅଠରରେ ପରୀକ୍ଷା ହେଇଗଲା
ଆମର ବି ଉଣେଇସ
ତ ଆମ କୋଶ୍ଚିନ୍ ଆନ୍ସର ଦିଇଟାକ ଦେଇଦଉଛନ୍ତି ଆଉ
ସେଇଟା ଗୋଟେ ଭଲ କଥା ନହେଲେ ଆମର ଭାଇ ଷ୍ଟ
କଣ ଆସାଇନମେଣ୍ଟ ଦିଆ ହଉନି?
ଆଁ।
ଆସାଇନମେଣ୍ଟ?
ହଁ ସମର୍ ଭ୍ୟାକେସନ୍ ଆସାଇନମେଣ୍ଟ ଲର୍ଣ୍ଣିଂ ଟେଷ୍ଟ ଆମର ସେଇଟା କ କହୁଛନ୍ତି
ହଁ ହଉ। ଏ ତମ ପ୍ରାକ୍ଟିକାଲ ସାଇନ୍ସ ଲୋକ ତମର ସାଇନ୍ସ ଲୋକ ତ ପ୍ରାକ୍ଟିକାଲ ଫ୍ରାକ୍ଟିକାଲ ଦିଆ ହଉଥିବ ସବୁ।
ହଁ ପ୍ରାକ୍ଟିକାଲ ରହୁଛି।
ଅ ହଁ ତାଲେ। ନାଇଁ ସାଗର ଭାଇଙ୍କ ଯୋଉ ସାଇନ୍ସ ଥିଲା ନା ସେ ବହୁତ ପ୍ଲସ୍ ଟୁ ରେ କରୁଥିଲେ କିନ୍ତୁ।
ପ୍ରାକ୍ଟିକାଲ।
ଭାଇ ପ୍ରବଳ ପଢୁଥିଲେ କିନ୍ତୁ ତାଙ୍କର କିଛି ଲାଭ ହେଲନୀ।
କାହିଁକି।
ଆ ସେ ଯେଉଁ ତାଙ୍କର ଯେଉଁ ଆମକୁ କଣ କୁହଥିଲା ସେଭେଣ୍ଟି ପରସେଣ୍ଟ ଆଟଣ୍ଡ ଦରକାର। ମୋର ଚାରି କି ପାଞ୍ଚ ପରର୍ସେଣ୍ଟ ଥିବ ସେି ପ୍ରବଳତାର ଅଛି କିଛି ସେ ମାକେ ମିଲିନି।
ମୁଁ କଣ ସେ ମୋତେ କଣ କହୁଥିଲେ ମୁଁ ଆସନ କରୁଥିଲି ମହାଆତ୍ଷ୍ୀ
ଶହେ ଟଙ୍କା ଦେଇ କି ତପରିକ୍ଷାଦେଇଛି ସେ ପ୍ରାକ୍ଟିକାଲ।
ଅହୋ।
ଆମ କଲେଜ ଟିକେ ଲୁଟା ଲୁଟି କରିଦେଇଉଛନ୍ତି।
ବୁଝିଲି ହଁ।
ଏଇ ଯୋଉ ଆଜି ଖେଳି ଦେବା ତାହାଲେ।
ଆଜି ବା ଟୁର୍ଣ୍ଣାମେଣ୍ଟ ପ୍ରେ ଆସିବ କହୁଛ।
ଟୁର୍ଣ୍ଣାମେଣ୍ଟ କଣ ସମସ୍ତ ଙ୍କୁ ଭଗେଇଦବା ସାଗର ଭାଇ ଦବା।
ଆ ହଉ ଯିିବା ତାହେଲେ। ବହୁତ ଦିନ ହେଲାଣି ଖେଳ ହେଇନି ଟିକେ
ଆଜି ଭଲ ଲାଗେରେ ଖେଳିଦେବାତେବେଳେ ସେମାନେ ଆସିଲା ପଳେଇ ଆସିବା।
ହଁ ଆଜି ଯିବା ଖେଳିଲେ ବହୁତ ଦିନ ବଳେ ଖେଳ ହେଇନି ଫୁର୍ତ୍ତି ଲାଗିବ। ଆଉ କ୍ଷୀର ଭାଇଙ୍କ ସହ ଟିକେ ଦେଖାହବ ଭଲ ଲାଗିବ।
କ୍ଷୀର ଭାଇ ତ ଲେଜେଣ୍ଡ ଲୋକ ସେ କଣ କାଲି କଣ ଦି ତିିନିଟା ଗାଈ ନୂଆ କିଣୁଛନ୍ତି କଣ?
କିଣିଦେଲେ।
ହଁ ବୋଧେ ତାଙ୍କ ବେପାର ମାନ୍ଦା ଚାଲିଥିଲା ଆରି କେଣି ଦେଲେ ବେପାର ବଢିଆଯିବ।
ତାଙ୍କର ତ ଗାଈ ଗୋଟେ କିଣିଲେ ବଢିଆ କ୍ଷୀର ଖାଲି ପାଣି ମିଶେଇକି ବିକୁଛନ୍ତି ଯେ ଆମର ସେ ବେହେରା ଅଙ୍କଲ ଯିଏ ଆସୁଛନ୍ତି ସିଏ ପୁରା ପାଣି ମିଶେଇ ସେଇ ପୁରା ପାଣି ଆ କ୍ଷୀର ଦଉଛନ୍ତି ସେଥିରେ ନା ସର ଅଛି ନା କିଛି ଅଛି। ମାନେ ଗୋଟେ ଲିଟର କ୍ଷୀରରେ ଅଧ ଲିଟର ପାଣି ଆଉ ଇଏ
କହିବା କହିବାକୁ ପଡିବ ତାମକୁ କହିବାକୁ ପଡିବ ବହୁତ ହେଇଗଲା।
ଆ ଯେତେ କହିଲେ ଶୁଣୁନାହାନ୍ତି ପନିର ଦଉଛନ୍ତି ଯେ ଖଟା ପନିର। ତାକୁ ଖାଇକି ବାନ୍ତି ଲାଗୁଛି।
କାଲି ରାତିରେ ଭୋଇ ସାଇ ପଳେଇ ଯାଇଛି ରାତି ଦଶଟା ରେ।
କୁଆଡ଼େ?
ଆଉ ଭୋଇ ସାଇକି।
କୁଆଡେ ତମେ?
ସେ କ୍ଷୀର ଗୋଟେ କଣ ପାରା ଦେଖି ପାରା ଦେଖି ଆଛି।
ହେ ଭଗବାନ ସେ ପାରା ତାକୁ ପାରା ପାରା ତାକୁ ବାୟା କରିଦେଇଛି ଆଉ।
ତାକୁ ଆଡ କ ଫୋନ କରିଛି ଆ ସାଇଠିକି ନା ମୁଁ ପାରା କାହିଁନି।
ବାଇଛି ପାରା ପାରା ହେଇଛି ତାର ଲାଷ୍ଟରେ ପାରା ସହ ହିଁ ମରିଯିବ ଲାଷ୍ଟକୁୁ।
ତାଲେ ଦିଟା ଗୋଟେ କଣ ହଜି ଯାଇଛନ୍ତି ଇଏ ଦିଟା ଗୋଟେ ପିଲାଟା ପାଇଛି। ଏ ତାରି ପାରା ବୋଲି ରାତି ଦଶଟାରେ ଯଛି ତା ଘରେ।
ଏ ଭଗବାନ ଲୋକ ବିଲେଇ ପାଳନ୍ତି କୁକୁର ପାରନ୍ତି ପାରା କିଏପାର ପାଳେଇ।
କ୍ଷୀର
ହଁ କଣ କହିବା ସେ ତ ଆମର ଅଲଗା ପ୍ରକାରିଆ ଲୋକ ତାଙ୍କ କଥା କଣ ଆଉ କହିବି?
ତାଙ୍କର ଯୋଉ ଗିଅର ଦିଆ ବୋଲିଂ
ହଁ ହଁ।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
ସିଏ ତ ଫିପି ଗୀୟର ପକେଇଲା ମାନେ ସିଟା ମୁଣ୍ଡକୁ ନୋବଲ ପକେଇବେ ଆଉ।
ସେଇ ଘିଅର ପଡିବା ମାନେ ଆଉ ବ୍ୟାଚ ମ୍ୟାନ ଇଁଞ୍ଜଡ। ଯୋଶୀଲା ଅଛନ୍ତି କ୍ଷୀର ଭାଇ କିନ୍ତୁ।
ଯୋଶିଲା ଟୋକା ଟା ଆମର ୟଙ୍ଗ ଅଛି ପୁରା କ୍ଷୀର ବାହାର କରିଦେଇଛି।
ସେ ଗାଡି ଫାଡି ଚଲାଉନାହାନ୍ତି ମୋ ସାଇକେଲ।
ହଁ ତାଙ୍କର ସାଇକେଲ ଅଛି ଗୋଟେ ବଢିଆ।
ଆହୁରି ଆଟଲାସ ଆଟଲାସ ର।
ହଁ ଆଟଲା ସାଇକେଲ ଟା ସବୁଠୁ ମଜବୁତ ସାଇକେଲ ନା ଆଉ।
ସିଏ ଭାଇ ପୁରା ଚୋସିଲା ଚଲାଉଛନ୍ତି ଗାଡି ଫାଡି କିଛି ମାନୁନାହିଁ।
ହଁ ହଁ ହଉ ପୁଅ ହଉ ଭାଇ ରଖୁଛି ଟିକେ ମୁଁ ଆସ
ଅ ହଁ, ହ।